ମନି ହଁ ଶୁଭିଲା ଏବେ?
ହଁ ଶୁଭିଲା।
ହଁ କଣ ରୋଷେଇ କରିଥିଲ? ମୁଁ ଏଠି ପରା ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଛି।
ହୁଁ ହୁଁ ମୁଁ ଆଜି କାଲ୍ ରୋଷେଇ କରିଥିଲି ଭାତ ଡାଲି କଲରା ଭଜା।
ହେଁ ମୁଁ ବନେଇଥିଲି ଆଳୁ। ଆଳୁର ର ଗୋଟେ ମସଲା ବନେଇଥିଲି ହେଲା ଆଳୁକୁ ପୁରା ଗୋଲ ଗୋଲ କାଟିକି ହେଲା। ତା ଉପରେ ପୁରା ମସଲା ଲଗେଇକି ତାକୁ ସେକିଥିଲି ଆଉ ଡାଲି ଭାତ କରିଥିଲି।
ହଁ ଆଉ।
ହଉ
ହ
ଏବେ ଶୁଭା ଯାଉଛି ନା ମୋ କଥା?
ହଁ ଶୁଭୁଛିି ବାସୁଛ ନା କଣ?
ନା ଛାତ ଉପରକୁ ଆସିଲି।
ଘରେ ନେଟୱର୍କ ପାଉନି।
ହ୍ୟାଲୋ। ପାଉନି ଆଉ ଆଉ କଣ? ତମେ କଣ ଆଉ କଣ? ଖାଇବା ଏବେ କଣ ବନେଇବ କୁଆଡ଼େ ଯାଇଥିଲ? ମୁଁ ଯାଇଥିଲି ପୁରୀ।
ପୁରୀରେ କଣ କଣ ଦେଖିଲ?
କଣ କହିଲ ପୁରୀରେ ପୁରୀରେ ପୁରୀରେ ବଡ଼ ଠାକୁରଙ୍କୁ ଦେଖିଲି ସମୁଦ୍ର କୂଳ ବୁଲି ଯାଇଥିଲି ହେଲା ଆଉ ସ୍ୱର୍ଗ ଦ୍ଵାର ଗଲି। ସର୍ଗ ଦ୍ଵାର ଗଲି ସେଇଠି ପୁରୀରେ ଦର୍ଶନ କଲି ମାନେ ଏତେ ଭିଡ଼ କୁହନି ପୁରା ଚେପି ଦଉଛନ୍ତି ସେଇଠି ଜାଣିଛ ପୁରା
ଆଉ ମାଉସୀ
ହଁ ସବୁ ଯାଇଥିଲୁ। ଭାଇ ବି ଯାଇଥିଲା ଭାଇ ଆଉ ଗୋଟେ ଆମର ପିସି ନାନୀ ହେବେ ସେ ଯାଇଥିଲେ ବହୁତ ବଢ଼ିଆ ଲାଗିଲା ଦର୍ଶନ କରିବାକୁ କିନ୍ତୁ ହଁ ନା ସେଇଠି ତ ନୁହଁ ମୁଁ ଯଉ ପରୀକ୍ଷା ଦବାକୁ ଯାଇନଥିଲି
ହୁଁ।
ମୋର ଗୋଟେ ପିଜି ର ଗୋଟେ ପରୀକ୍ଷା ଥିଲା ସେଇଠି ହୁଁ ଯାଇଥିଲି ମୋର ସବୁ ସାଙ୍ଗ ଯାଇଥିଲି ସେଇଠି ଆମର ଦେଖା ହେଲା। ବହୁତ୍ ବଢ଼ିଆ ସ୍କୁଲ ଥିଲା ଗୋଟେ ସେଇଟା ସେଟା ଟିକେ ସହରର ବାହାରେ ଥିଲା ଆଉ ଆମେ ସେଠି ଗଲୁ ହଁ ସେଇଟା କି ଫୁଲ ତ ମୁଁ ଜାଣିନି। କିନ୍ତୁ ସେଟା ବହୁତ ସୁନ୍ଦର ଲାଗୁଥିଲା ଏ ଯଉ ହଳଦିଆ କଲର ର ଗୋଟେ ଫୁଲ ଫୁଟେନି ଗୋଟେ ଟିକେ ବଡ଼ ବଡ଼ ହେଇକି ଯଉ ଚମ୍ପା ଟାଇପ୍ ର ହେଇଥିବ।
ହଁ।
ହଁ।
ସେଇ ସେଇଠି ବହୁତ ହେଇଛି ବୋଧେ ଭାଇ।
ହଁ ବହୁତ୍ ବହୁତ୍ ପ୍ରକାର ଫୁଲ ହେଇଥିଲା ବହୁତ୍ ମୁଁ ତ ଫଟୋ ଉଠେଇନି। ହଁ ବଗିଚା ଅଛି ଆଉ ଗୋଟେ ଛୋଟ ଛୋଟ ଛୁଆ ଖେଳିବା ପାଇଁ ବି ସେଥିରେ ବହୁତ ସାରା ହେଇଛି ତାର ସେଟା ସ୍କୁଲ୍ ଟା ତ। ହଁ।
ସମସ୍ତେ କଣ ଫୁଲବାଣୀ ର ସାଙ୍ଗ ମାନେ?
ନାଁ ନାଁ ନାଁ ଫୁଲବାଣୀ ନୁହଁ। ମୋର ଅଧା ସାଙ୍ଗ ଥିଲେ ଜଣେ ଥିଲା ବୌଧ। ଆଉ ଜଣେ ଥିଲା ଯାଜପୁର ଆଉ ଜଣେ ଥିଲା କଟ ଆଉ ଜଣେ ଏପଟେ ଥିଲା ଗୁମାଗଡ଼ ପଟେ। ଯୋଉ ଫୁଲବାଣୀ ଗୁମାଗଡ଼ ଜାଣିଥିବ। ସେଇଠିବ ଏମତି ସବୁ ଆମେ ମି
ଆଉ ଗାଡ଼ି ଭଡ଼ା କରିିକି ଯାଇ ଥିଲେ ନାଁ ବାସ୍ ରେ ନାଁ କୋଉଥିରେ?
ଥିଲେ ଏଇ ଯୋଉ କିଏ ଗାଡ଼ି ନେଇଥିଲା କିଏ ଏମିତି ଯାଇଥିଲେ। ଉଁ ବସ୍ ରେ ଯାଇଥିଲେ ଏମିତି ଆଉ ଯାହାର ଯେମିତି ହେଇକି ଯାଇଥିଲେ ମୁଁ ତ ଗଲା ଅଳୁକୁ ସମସ୍ତେ ସେଠି ପହଞ୍ଚି ଯାଇଥିଲେ ଆଗୁଆ।
ହଁ ହଁ।
ହଁ ଟିକେ ଏଇ ଯୋଉ ଉଁ ଖୋର୍ଦ୍ଦା ଖୋର୍ଦ୍ଦା ପାଖେରେ ପଡ଼ିଥିଲେ। ତମେ ତମ ସାଙ୍ଗେରେ ପକେଇ ହଁ ବୋହୁତ ଯାଞ୍ଚ କରନ୍ତି ଏଇ ଯୋଉ ସୁନାର କାନର ଆଏ କିଛି ଛାଡି଼ବେନି ତା ଭିତରକୁ ଖାଲି ତମେ ବାସ୍ ନନ୍ ହଁ ହଁ ସବୁ ବାହାରେ। ସବୁ ବାହାରେ ସବୁ ତ
ଯୋଉ ପେନ୍ ଯାହା ବି ଲେଖିବା ଜିନିଷ।
ହଁ ହଁ ସେମତି ଗୋଟାଏ କଲମ ଦଉଥୁଲେ ମ ନିଜେ ନେଇକି ଯିବ। ଆଉ ସେ ଭିତରକୁ ଗଲା ପରେ ଯାଞ୍ଚ କରିବେ ଯାଞ୍ଚ କଲା ପରେ ତମୁକୁ ତମର ହଁ ଦେବେ ତମର କମ୍ପ୍ୟୁଟର ଦେବେ। ତମେ ତମ କମ୍ପ୍ୟୁଟର ଆଗରେ ବସିକି ତମୁକୁ ଗୋଟେ ସାଧା କାଗଜ ଦେବେ ସେଇଥିରେ ତମେ ଯାହା ବି ତମର ଯଦି ତମର ଯଦି କଣ ଗଣିତ ପଡ଼ି ଥିବ ଯାହା ବି ତମୁକୁ ଯାହା ବି ଠିକ୍ ଲାଗିଲାନି ତମେ ସେଥିରେ ତାକୁ ଲେଖିବ। ଆଉ ତାକୁ ଉଁ ସହଜ ଭାବରେ ତମେ ବୁଝିକି ତମେ ସେଇଆକ ସବୁ କରିବ ସେଇଠି ସବୁ ପ୍ରଶ୍ନ ଆସୁଥୁଲା ଯେତି କମ୍ପୁଟରରେ ଆମର ସବୁ ପ୍ରଶ୍ନ ଆସ୍
କଣ ସାହାଜ ପ୍ରଶ୍ନ ଥିଲା ନାଁ କାଷ୍ଟ?
ହଁ ବହୁତ ସହଜ ପ୍ରଶ୍ନ ଥିଲା ଏଇ ଯୋଉ ସାଧାରଣ ଓଡ଼ିଆ ଓଡ଼ିଆ ଆମେ କେମିତି ଶିଖି ପାରିବା ତା ଉପରେ ଥିଲା ଆମର ହଁ ପରୀକ୍ଷା ଥିଲା ତା ଉପରେ।
ମାନେ ଆ ପୁରା ନମ୍ବର ଆସିବ ତ ପୁରା?
ହଁ ପୁରା ନମ୍ବର ଆସିଲା ପରି ତ ମୁଁ ସବୁ କରିଚି ମୁଁ ଜାଣିନି କଣ ହେଇଥିବ। ତମର ଯୋଉ ସେଇ ଅଁ ସାବିତ୍ରୀରେ ଯୋଉ ମନ୍ଦିର ଯାଇଥିଲ ସେଇ ମନ୍ଦିରଟା ମତେ ବୋହୁତ ଭଲ ଲାଗିଲା। ସେଇଟା କିନ୍ତୁ ସେଇଥିରେ ପୂଜା କରିବାର ଶୈଳୀ ଆମର ଏଇଠି ଯୋଉ କନ୍ଧମାଳର ପୂଜା କରିବା ଶୈଳୀ ପୁରା ଅଲଗା।
ତେ ରହୁଚି ସେପଟର ପୂଜା କରିବା ଅ ମାନେ ଶୈଳୀ ଅଲ କା ଆଉ ଏପଟ ର ଅଲଗା। ଏପଟେ ମାନେ ନିଜେ ହିଁ ପୂଜା କରିବ ଆଉ ବ୍ରାହ୍ମଣ ପୂଜା କରିବନି ଉଁ ଯିଏ ଯିବ ସିଏ ନିଜେ ପୂଜା କରିବ ଅ ନଡ଼ିଆ ଯାହା ବି ନେଇଥିବ ଭୋଗ କରିବ। ଆଉ ଆସିବ ଆଉ ବ୍ରାହ୍ମଣ ନାଇଁ। ଆମ ଓଡିଶାରେ କେମେ ଦେ ଓ ପୂଜାରି ଥାଆନ୍ତି ନା ସବୁ ମନ୍ଦିରରେ ଏଇ ଠି ଏଇଠି ଅଛନ୍ତି କିନ୍ତୁ ସେମାନେ କରିବେନି ଯିଏ ଜୀବ
ହଁ।
ସେମିତି କରିବେନି।
ହଁ ଆଉ ସେଇଠି ତମେ ପୁନେରେ ରହିଲା
ସେଇ ବା ଶୈଳୀ ବି ଅଲଗା ଠାକୁରଙ୍କର ଆମ ଆ
ଥିଲି
ହୁଁ।
ଆଉ ସେଇଠି ଯୋଉ ହଁ ଓଡିଶା ମାନେ ସେଇଠି ଯେମିତି ଆମ ଓଡିଶାରେ ଏବେ ଯେମିତି ବହୁତ ସାରା ପ୍ରକୃତି ଦୃଶ୍ୟ ଅ ଛି। ତମର ସେଠି ସେଠି କେମତି କଣ ପ୍ରସିଦ୍ଧ ଅଛି ଯୋଉଟା କି ତମକୁ ବହୁତ ଭଲ ଲାଗେ ସେଠି? ଜାଗା ଯୋଉଟା ତମେ ବୁଲି ଯାଇଚ?
ଏଇଠି ଗୋଟେ ଅଛି ଏମିତି ସବୁ ପାହାଡ ଅଛି। ସେଇଟା ଗୋଟେ ଜାଗା ଅଛି ସେଇଟା ଗୋଟେ ଭଲ ଲାଗେ ବର୍ଷା ଦିନରେ। ତା ନାଁ ହଉଛି ଲୋନା ବାଲା ମାନେ ସେଇଟା ପୁରା ମେ ମେଘ ପାଖରେ ଥାଏ ମାନେ ଛୋଇଲା ଭଳି ଲାଗେ। ସେଇଠିକି ଗଲେ ଆଉ ଗୋଟେ ପାଖ ପାଖରେ ଅଛି ଆମ ଘର ପାଖରେ ଗୋଟେ ପାର୍କ ଅଛି। ଆ ଛୋଟ ମୋଟ ପାର୍କ ଯେମିତି ପିଲାମାନେ ଖେଳନ୍ତି ସେମିତି। ଆଉ ଏଇଠି ଗୋଟେ ଗଣେଶ ମନ୍ଦିର ଅଛି ଆ ଯୋଉଟା କି ଭଲ ମୁଁ ଯାଇନି କିନ୍ତୁ ଶୁଣିଛି।
ହଁ।
ହ ଆଉ ଆମେ ଯୋଉଠିକୁ ଯାଇଥିଲୁ ସେଇଟା ଥିଲା ଗୋଟେ ଶିବ ମନ୍ଦିର। ଆ ଆଉ ତା ପାଖରେ ବହୁତ ଦେବାଦେବୀ ଥିଲେ। ଥିଲେ କିନ୍ତୁ ଆମେ ଯାଇଥିଲୁ ଶିବ ମନ୍ଦିର କୁ ଆଉ ଗୋଟେ ମନ୍ଦିର ଅଛି ପାହାଡ ଉପରେ
ହଁ।
ଶିବ ମନ୍ଦିର ତାଙ୍କ ନାଁ ହଉଛି ଚକ୍ରେଶ୍ଵର ଠାକୁରଙ୍କ ନାଁ ହଉଛି ଚକ୍ରେଶ୍ଵର।
ପ୍ରଥମ ଥର ଶୁଣିଲି ପୁରା ନୂଆ ଲାଗିଲା।
ହଁ ଏଇଠି ମାନେ ନାଁ ବି ଅଲଗା। କିନ୍ତୁ ସେଇଠି ଗୋଟେ ଓଡିଆ ପୂଜାରୀ ଅଛନ୍ତି ସେଟା ବି ଭଲ ଲାଗିଲା ଦେଖିକି। ମାନେ ଓଡିଶାର ଜଣେ ଅଛନ୍ତି।
ଯାହା ହଉ ତମକୁ କଥାବାର୍ତ୍ତା ହବାରେ ସୁବିଧା ହେଇଛି ଥିବ ନୁହ କି?
ହଁ ସେ ସବୁ ବୁଝନ୍ତି ନା ଏଇଠିର କଣ ହିନ୍ଦୀ କଥାବାର୍ତ୍ତା। କିନ୍ତୁ ସେ ଓଡିଆ ଥିଲେ ତା ଟିକେ ଅ ସାର୍
ଆଉ ତମକୁ ଖାଇବାକୁ କଣ ପସନ୍ଦ?
ମତେ ତ ରୋଷେଇ ପିଠା କାକେରା ପିଠା। ଉଁ ଆମର ଓଡିଶାର କାକେରା ପି ପିଠା ଆଉ ଚକୁଳି ପିଠା, ଇଡିଲି ଆଉ
ପୋଡପିଠା ଭଲ ଲାଗେନି ରଜର?
ହ ସେଇଟା ବି ଭଲ ଲାଗେ।
ହେଲେ ଏଥର ରଜ ପୁରା ଭଲସେ ପାଳନ କରିୁଥିବ ସେପଟେ
ଏ ନ ଏଇଠି ତ ମାନେ ଓଡିଆ ପର୍ବପର୍ବାଣି କି କି ଜାଣିନାହାନ୍ତି ରଜ ବି ଜାଣିନାହାନ୍ତି।
ହଁ।
ତ ଏଇଠି କିଛି ମୁଁ ପାଳିନି ଭଲ ସେ ଖାଲି ଟିକେ ଫଟା ଉଠେଇଦେଲି ତ ସରିଲା। ସେମିତି କିଛି ପର୍ବ ଏଇଠି ପାଳନ୍ତିନି। ଏଇଠି ଯ ମରାଠି ଲୋକ ରୁହନ୍ତି। ଏମାନଙ୍କ ପର୍ବପର୍ବାଣୀ ଅଲଗା ଆମଠୁ। ଆମର ଯାହା ଯାହା ଅଛି ଏମାନଙ୍କର ଅଲଗା।
ଆମ ଏଇଠି ଓଡିଶା ଏଇ ଯୋଉ କନ୍ଧମାଳ, ଏଇଠୁ ବାହାରିଲେ ସବୁ ଉଁ କଥା ହବାର ଯୋଉ ଭାଷା ସବୁ ସବୁ ଅଲଗା ସବୁ ଅଲଗା ଶୈଳୀ, ପିନ୍ଧିବାର ଶୈଳୀ, ସବୁତିକ ଅଲଗା।
ସବୁ ଏଇଠି ମାନେ ପିନ୍ଧିବା ଶୈଳୀ ବି ଅଲଗା, ଆଉ ଲୋକମାନଙ୍କ ତ ବ୍ୟବହାର ବି ଅଲଗା। ହଁ। ଏଇଠି ଆମ ଓଡିଶାରେ ଯେମିତି ମାନେ ପାଣି ଅ ଯୋଉଠି ସେଇଠି ମିଳେ ନା, କିନ୍ତୁ ଏଇଠି ଆମକୁ କିଣିବା କୁ ପଡେ। ଯାହାବି କରିବାକୁ ପଡିଲେ ପାଣିକୁ କିଣିବାକୁ ପଡେ।
ହୁଁ।
ହୁଁ। ଆଉ ଏଇଠି ସବୁ ଜିନିଷ ପତ୍ର ଦାମ ବି ଅଧିକ। ପରିବା ଦାମ ତ ବହୁତ ଅଧିକା।
ହଁ। ସେଇଠି ଆଉ ପୁରା ସତେଜ ପରିବା ମିଳୁନଥିବ ନୁହଁ କି।
ନାଁ। ପାଳିଲ ତମେ ରଜ?
ମୁଁ ମୁଁ ନାଁ ମୁଁ କିଛି ରଜ ପାଳିନି ଏଥର, ମୋର ତ ପରୀକ୍ଷା ଥିଲା।।
ହଁ।
ଏମିତି ଘରେ ଖାଲି ରୋଷେଇ କରିକି ଆମେ ଖାଇଥିଲୁ। ଖିରି ଆଉ
ଖିରି, ମିଠା ଏମିତି ଯାହା ଟିକେ ବନେଇକି ଯାହା ସେମିତି ଟିକେ ଖାଇଥିଲୁ, ଆଉ ବୁଲିବାକୁ କିଛି ନାହିଁ, ସେ ବଜାର ବୁଲିଲୁ ଏଠି ଫୁଲବାଣୀର ଟିକେ ଦେଖିଲୁ ରଜ କେମିତି ପାଳନ କରୁଛନ୍ତି, ଗୋଟେ ଗୋଟେ ଗୋଟେ ଜାଗାରେ ଦୋଳି ଲାଗିଥିଲା ହଁ ସବୁ ସବୁ ହଉଥିଲା ଭଲ। ଭଲ ଭାବରେ ସେମାନେ ସଜ ହେଇଥିଲେ ଦୋଳିରେ ଝୁଲୁଥିଲେ।
ହୁଁ।
ପୁରା ସେମିତି ଆଉ।
ଆଉ ମାନେ ଦୋଳି ଖେଳିଲ?